ଓମା କଣ ଖବର।
ଏଇ ଚାଲିଛି ଆଉ।
ଆଉ ଘରେ ସବୁ କେମିତି କଣ ଅଛନ୍ତି।
ହଁ ଭଲ ଅଛନ୍ତି ସବୁ ତୁମ ଘରେ।
ହଁ ସମସ୍ତେ ଭଲ ଭଗବାନଙ୍କ ଦୟାରୁ ସବୁ ଠିକ ଠାକ୍ ଚାଲିଛି। ବାପାଙ୍କୁ ଏବେ। ଫୋନ୍ କରିଥିଲି ତ ବାପା କହିଲେ କଣ କୋଉଠି ଗୋଟେ କଟକ ଆଜି ଯିବାର ଅଛି କଣ କାମ ଅଛି ବୋଲି।
ହ ହୋ।
ଭଉଣୀ। କଥା ହଉଥିଲି ଭଉଣୀ କହିଲା କି ହଁ ସେ ତା କାମକୁ ଯିବ ବୋଲି ଏବେ ବାହାରିବା ପାଇଁ ରେଡି ହଉଥିଲା।
ଆମର ବି ଅ ବିଲ ହଳ କରା ଚାଲିଛି ଯୋଉ ଅକ୍ଷୟ ତୃତୀୟା ପରେ ଯୋଉ ବିଲ ହଳ ହୁଏ ତାପରେ ବର୍ଷା ପୂର୍ବରୁ ଯୋଉ ମଞ୍ଜି ବୁଣା ହୁଏ ଆ ଏବେ ହ ହଳ ହଳ ଚାଲିଛି।
ହଁ ସେ ବର୍ଷା ବି ଷ୍ଟାର୍ଟ ହେଇଗଲାଣି ବର୍ଷା। ଦିନ ପଳେଇ ଆସିଲାଣି ନା।
ବାପା ଯାଇଛନ୍ତି ବିଲ। ସକାଳୁ ସକାଳୁ।
ତୁମ ଦାଦାଙ୍କ ଦେହ ଏବେ କେମିତି ଅଛି।
ସିଏ ସେଇ ଭଳିଆ ହିଁ ଅଛନ୍ତି ବିଛଣାରେ ପଡ଼ିଛନ୍ତି ଉଠି ପାରୁନାହାନ୍ତି ଜମା ଆଉ ହାତ ଗୋଡ଼ ଖାଲି ଯାହା ଚାଲିଛି ଚାଲିଛି ପାଟି ଭାତରେ ଖାଉଛନ୍ତି କିନ୍ତୁ ସେଇ ବିଛଣାରେ ପଡ଼ିକି ରହୁଛନ୍ତି ହା ହାତ ଗୋଡ଼ ଚାଲୁନି ଯମା। ଆଉ ଅବସର ନେଇଗଲେଣି ଏଇ ଗଲା ମାସ ଶେଷ ତାରିଖରେ ଆଉ ତିରିଶ ନା। ଗଲା ମାସ। ତିରିଶ ବାଲା ଦିନ ନା ଏକତିରିଶ ବାଲା ମାସ ଟା ଥିଲା।
ତରିଶିଆ ବଧେ ଥିଲା ପୂର୍ବ ମାସଟା।
ହଁ ସେଇଦିନ ଅବସର ହେଇଗଲେ ସିଏ ଆଉ।
ସ ଭଗବାନଙ୍କୁ ଦେଖିବା ଆଶା କରୁଛି କି ସେ ଶୀଘ୍ର ମାନେ ଠିକ୍ ହେଇ ଯାଆନ୍ତୁ। ହଉ। ମେଡ଼ିଟେସନ୍ ମାନେ ମେଡ଼ିସିନ ମତେ ଭଲ ରଖିବେ ଡକ୍ଟର ଯଦି ପରାମର୍ଶ ନେବେ ଠିକଠାକ୍। ଲାଗୁଛି। ମାନେ ଶରୀରର। କିଛି ଉନ୍ନତି।
ଓତି ହେବ।
ଆଉ ବୟସ ବି ଗୋଟେ ଅଛି କି ଧୀରେ ଧୀରେ ଧୀରେ ଧୀରେ ଯେତେ ବୟସ ଲୋକଙ୍କର ବଢ଼େ ତ ଶରୀର ତ ଧୀରେ ଧୀରେ ମାନେ ଖରାପ ହେବା ଆରମ୍ଭ ହୋଇଇଯାଏ। ଆଲ। ଆମର ବି ଆମର ବି ଏଇ ଯୋଉ ଜୀବନ ଚାଲିଛି ନା ରାତି ଅନିଦ୍ରା ଖାଇବା ଠିକ ନାହିଁ କେତେବେଳେ
ବେଶୀ ବେଶୀ ଦିନ ନ ଆମର
ଯେଉଁ ତେଲ ମସଲା ଖ
ତେଲ ମସଲା ଖା ଜୀବନ ଶୈଳୀ ବହୁତ ବେକାରିଆ। ଛିି। ଆଗ ଲୋକଙ୍କ ତ ମାନେ ଯୋଉ ଭଳିଆ ଥିଲା ମାନେ ଉନ୍ନତ ଜୀବନ ଶୈଳୀ ଥିଲା ତାଙ୍କର ଆଉ ଆଜିକାଲି ଆଉ କାହିଁ।
ହଁ। ଏଇଭଳିଆ ଚାଲିଛି ଦେଖିବାକୁ ମନେ ଆମେ ବି କେତେ ଦିନ କଣ ବଞ୍ଚୁଛେ କଣ ହଉଛି ମୁଁ ବି ଜାଣିନି।
ହଁ।
ମାନେ ମୋତେ ଯଦି ପଚାରିବା ମୁଁ ଦୁଇ ତିନି ଦିନ ହେଲାଣି ଠିକ୍ ସେେ ଶୋଇନି। ସକାଳୁ। ସକାଳୁ ସା଼େଡେ ଚାରିଟାରେ ଉଠୁ। ହେଉଛି ଡ୍ୟୁଟି ପାଇଁ। ତ ଆସୁଛି ପୁଣି ଯାଉଛି। ଟିକେ ଶୋଉଛି କି ନାହିଁ ପୁଣି ବୁଲାବୁଲି କରୁଛି ରାତିରେ ଶୋଉ ସଉ ବହୁତ ଲେଟରେ ଶୋଉଛି ପୁଣି ସକାଳୁ ଆଲାର୍ମ ଦେଇଦକି ପଳେଇ ଆସୁଛି ଇଏ କରିବା ପାଇଁ।
ଗାଡି କେତେବେଳେ ଲାଗେ କି?
ଗାଡ଼ି ଆମର ଏଇ ଚାରିଟା ପଚାଶ ଭିତରେ ଲାଗିଯାଏ। ଏଇଠ ଶର୍ଟ ଏ। ଠି ଛଅଟାରେ ପହଞ୍ଚିବାକୁ ପଡ଼ିବ ନା।
ହଁ ହଁ ହ ହଁ।
ତୋ।
ଆଉ ଗାଡି ଯଦି ପଳେଇଗଲା ଗଲା। ସେଦିନ ଅନୁପସ୍ଥିତ ସ୍ଥିତି।
ଅନୁପସ୍ଥିତି ନୁହେଁ। ଆସିବାକୁ ତ ପଡିବ, କିନ୍ତୁ ବହୁତ ହଇରାଣ ହବାକୁ ପଡିବ‌। ମାନେ ଲୋକାଲ ବସ୍କୁ ଧରିକି ଆସିବା। ଲୋକାଲ ବସ୍ ସକାଳୁ ମିଳେନି ଛଅଟାରେ ଯାଇକି। ଛଅଟା ରାତି ତାପରେ ଛଅଟର ଗେଟ୍ ପାଖ। ପାଖରେ ପହଞ୍ଚିବ। ଲପଙ୍ଗା ଗେଟ୍ ତାପରେ, ସେଇଠି ଆଉ କିଛି ଗାଡ଼ି କମ୍ପାନୀର ସକାଳୁ ନଥାଏ। ମୁଁ ଖରାବେେଳେ ଆସିଲେ ଗାଡି ଥାଏ କିନ୍ତୁ, ସକାଳୁ କୌଣସି ଗାଡି ନଥାଏ ତ ତମକୁ। ମାନେ ଭଗବାନଙ୍କ ଭରସାରେ ବସିଥା। କୋଉଠି ଯଦି କିଛି ଆପଣଙ୍କୁ ମିଳିଗଲା। ନହେଲେ ଆପଣଙ୍କୁ ଚାଲି ଚାଲି ଚାଲି ଚାଲି ତିନି କିଲୋମିଟର ଆସିବାକୁ ପଡ଼ିବ।
ହଁ ହଁ।
ତ ଏଇଭଳିଆ ମୋର ବି ଥରେ ଦୁଇଥର ସେମିତି ହେଇଛି। ମୁଁ ସକାଳୁ ଗାଡ଼ି ମାନେ ହରେଇ ଦେଇଥାଏ
ହଁ ହଁ ବହୁତ ଦୂର ବାଟ ଯେ। ସେ ମୁଖ୍ୟ ଗେଟ୍ ରୁ ସେ କର୍ମକ୍ଷେତ୍ର ବହୁତ ଦୂର।
ହଁ ତିନି କିଲୋମିଟର ପାଖାପା ହେଇଯା ବେଳେ ବେଳେ ମିଳିଯାଏ, ଲୋକ ସାହାଯ୍ୟ କରିଦିଅନ୍ତି ଆଉ ବେଳେ ବଳେ ଭ ମାନେ ଭାଗ୍ୟ ଖରାପ ଥିଲେ ମିଳେନି। କିନ୍ତୁ ତମେ ଯଦି ଦିନବେଳା ଆପଣ ଯଦି ଦଶଟା ନଅଟା ଦଶଟା ବେଳୁ ଆସିବେ। ତ ସେତେବେଳେ କଣ ସବୁବେଳେ ଗାଡ଼ି ଥାଏ ତ ଆପଣ ଯଦି ଲେଟ୍ କଲେ ବି ବସ୍ ବି ସହଜ ଛାଡ଼ିଦେଲା ପରେ ସେ ଗେଟ୍ ପାଖରେ ତ ସମସ୍ତେ ଗାଡ଼ି ଚ ଚାଲିଥାଏ ତମେ ଯେତେବେଳେ କମ୍ପାନୀର ୟୁନିଫର୍ମ ତମେ ପିନ୍ଧିଥାଅ ନା ପୋଷାକ। ଲୋକ ଦେ ଦେଖନ୍ତୁ ଯଦି ହଁ ଏଇ ଲୋକଟା ମାନେ କମ୍ପାନୀ ଲୋକ ବନ୍ତ ମାନେ ଯାହାକୁ ହାତ ମା ହଁ ରଖିକି ସେମାନେ ତମକୁ ନେଇଯାଆନ୍ତି ତ ଦିନ ବେଳା ତ ହଇରାଣ ହେବାକୁ ପଡ଼େନି କିନ୍ତୁ ଯଦି ରାତିରେ କି ସକାଳେ ଆପଣ ବସ୍ ମିସ୍ କରିଦେଲେ ତ ବହୁତ ହଇରାଣ ହେବାକୁ ପଡ଼େ ଅସୁ ମାନେ ଅସୁବିଧା ହଇରାଣ ହବାକୁ ପଡ଼ିବ ଆଉ।
ହଁ ହଁ
ଆପଣ ତ ଗାଡ଼ି ବସ୍ ଯାଉଛି ବସରେ ଯାଉ ଯିବା ଆସିବା କରୁନାହାନ୍ତି।
ବସ୍ରେ ଗଲା ମାନେ ତାମାନେ ତା ଟାଇମ୍ ଆ ହିସାବରେ ଯିବା ପାଇଁ ପଡ଼ିବ ଆଉ ମୁଁ ଯୋଉଁ ଖାଇବା ପାଇଁ ଆସେ ମଝିରେ ମଝିରେ ସେଇ ସୁବିଧାଟା ମୁଁ ପାଇପାରିବିନି ନା। ମାନେ ଥରେ ଯେଉଁ ଯିବି ଯେ ଯିବି ଆସିବି ଯାଇକି ଏକାଥରେ ଛଅଟା କୋଡ଼ିଏରେ ଏପଟୁ ଜଲ୍ଦି ବାହାରିବା ପାଇଁ ହେବ ସାଢ଼େ ଆଠଟାଆରୁ ବସ୍ ଛାଡ଼େ ଆଉ ସେପଟେ ଛଅଟା କୋଡ଼ିଏରେ ଛାଡ଼େ। ମଝିରେ ଆଉ ଯିବା ଆସିବା ନାହିଁ ତେଣୁ ଥରେ ଗଲା ମାନେ ରହିଯିବି ଭିତରେ ଆଉ ନିଜ ଗାଡ଼ି ଥିଲେ କଣ ନା ସୁବିଧାରେ ଗଲି ମନ ଇଚ୍ଛା ଗଲି ଆସିଲି କେହି କିଛି କହିବାର ନାହିଁ। ଆଉ ଏମିତି ଯଦି ତା ଗାଡ଼ିରେ ଗଲି ତାହେଲେ ତା ଟାଇମ୍ ଟେବୁଲ ହିସାବରେ ଯିବା ପାଇଁ ହେବ। ହଁ ଏବେଳିଆ ସୁ
ଗତ କଥା କି ନିଜ ଗାଡ଼ିରେ ଯିବ ଯଦି ମାନେ ଯେତିକି ସ୍ଵାଧୀନରେ ମିଳିବ। କର ଗରେ ମାନେ କମ୍ପାନୀ ଗାଡ଼ିରେ ଗଲେ ସ୍ୱାଧୀନ ମିଳିବନି। ଯାଇକି ରହିଥିବ ତ ସକାଳୁ ଯିବ ପୁରା ସନ୍ଧ୍ୟାବେଳେ ଆସିବ। ଖରାବେଳେ ଖାଇବାକୁ ଚାହିଁଲେ ବି ଖାଇପାରିବନେ ଭିତରେ ଖାଇବାକୁ ପଡ଼ିବ। କି ଘରକୁ ଆସିବାକୁ ଚାହିଁ କି ମୁଁ ଜଲଦି କାହିଁକି କି ଆମର ଆଜି କିଛି କାମ ଅଛି। ଶୀଘ୍ର ଘରୁ ପଳେଇ ଆସିବି ଆଉ ଆସିବାକୁ ପଡ଼ନି।
ତୁମ ତୁମେ ଗାଡି ଆଣିବା କଥା ଯୋଉ ଆ ନଅ।
ନାଇଁ ମୁଁ ଭାବୁଛି ଗୋଟେ ଏଇଠି ସେ ନା ଗାଡି ଟା କିଣିଦେବି ବୋଲି ମାନେ ନିଜଟ ଗୋଟେ ଗାଡି ଯୋଉଟା ଅଛି ସେଟା ଅଛେ। ପ୍ରଥମ କଥା ହଉଛି ଟିକେ ଯଦି ମୁଁ ଆଣିବି ଯେଉ ଏମାନେ ଯେଉଁ ରହିଲେ। ତ ସମନ୍ୱୟ। ମାଗିବଦ ମନା ଭାବୁଥିଲି ଯାହା ଆଣିଥାନ୍ତି। ତ ସେମାନ କ ମନା କରିପାରିବେନି। ସେ ସେ ଜନା କାଟ। ହଟନ୍ ନେଇକି ଯାଉଛନ୍ତି। ତାପରେ ଜାଣିଛି ଯଦି ଗାଡି ମୋର। ଆସିଲା ମାନେ ସେ ମାଗିବ ଯା ହେଲେ କି ତ ଗାଡିଟା ଦେ। ଜନ ତାର ବିପରିତ ମୁଁ ଇଏ କରିନି ସେଇ ଯୋଗୁଁ ମୁଁ କିଛି ଦିନ ଅନେଇଛି ଦେଖୁଛି କଣ ହେଉଛି।
ହୁଁ।
ଠିକ୍ ଠାକ୍ ହେଲା ଦେଖିକି ଗୋଟେ ଆଣି ଗଟେ ଦିନ କେବେ ଗାଡି ଆଣିବି।
ହୁଁ ହୁଁ ନହେଲେ ପୁରଣା ଗାଡି କିଣିବା ବିଚାରରେ ଅଛ।
ହଁ ଭାବୁଛି ସେ ମାନେ କହିଲି ସେଖେଣ୍ଡ୍ ଆଣ୍ଡ୍ ଗୋଟେ ଭଲ ଗାଡ଼ିଟେ ଦେଖିକି କିଣିଦେଲେ ଚାଳିଶ ରୁ ପସଶ୍ ହଜାର୍। ରେ ସବୁ ଚାଲିବ ଆଉ।
ହଁ ହଁ।
ସେଇ ଭରସାର ଅଛି ଆଶାର ଅଛି କି ଆଉ ଦେଖିବ ତମକୁ ଟିକେ କହୁଛି ଭାଇ ଦେଖାଦେଖି କରୁଥିବ ଯଦି କିଏ ଯଦି ପୁରୁଣା ଗାଡି ମାନେ ବିକିବାର ମାନେ ଆଶାର ଅଛି ଆଉ ବହୁତ ସସ୍ ସ୍ତାରେ ମିଳୁଛି ତ କହିବ ମୁଁ ଭାବୁଛି କିଣିଦେବି ବୋଲି ଆଉ।
ଏଇ ଯୋଉ ଓ ଏଲ୍ ଏକ୍ସ୍ ଦେଖିବା କି।
ମୁଁ ମଝିଥରେ ସେଇ ଇଏରେ ଦେଖିଥିଲି ତ ମିଳିଥିଲା ବି ଦି ତିନିଟା ଆଉ ମୁଁ ମତେ ଭଲ ମିଳିଲାନି। ଗୋଟେ ବାହାର ରାଜ୍ୟର ଗାଡ଼ି ଗୋଟେ ମିଳିଥିଲା। ଆଉ ମୁଁ କିନ୍ତୁ ବାହାର ରାଜ୍ୟରେ ଗାଡି କିନ୍ତୁ ସେ କହିଲା କି ତା ମାନେ ଇଏ ମାଲିକାନଚ ମ ପରିବର୍ତ୍ତନ ହେଇପାରିବନି। ସେ ଲୋକ ବାହାରେ ରହୁଛି ବହୁତ ସୁଲଭଲ ମାନେ ଇଏ ସୁଲଭ ମୂଲ୍ୟରେ ମିଳୁଥିଲା ହେଲେ
ଗାଡିରଅ। ତା ହାଲତ କେମିତି ଥିଲା।
ହଁ ଗାଡ଼ି ଭଲ ଥିଲା। ମାନେ ଇଏ ଥିଲା ବହୁତ ଶସ୍ତା ବି ଥିଲା। ମୋତେ ମାନେ ଭରସା ପାଉନଥିଲା କି ଗାଡ଼ି ହେବ ବୋଲି। ମୋର ତ ଆଉ ଗୋଟେ। ଖରାପ ଥିଲା କି ଗାଡ଼ି ଭଲ ମାଲିକ ନା ଚେଞ୍ଜ ହେଇପାରିବନି। ତ ସିଏ ମାଲିକ ଅନ୍ୟ ରାଜ୍ୟରେ ରହୁଛି ତ ସେ ସେ ଆସିକି ଇଏ କରିପାରିବନି ତ ସେଇ ଯୋଗୁଁ ଇଏ କଲେନି। ଆଉ ଗୋଟେ ମିଳୁଥିଲା ଟେ ଟିକେ ଅଧିକ ପଇସା ଥିଲା ଇଚ୍ଛା ବି ଥିଲା କିନ୍ତୁ ଏଇ ଯେଉଁ କହିଲି କି ସେମାନେ ଅଛନ୍ତି। ତ ମୁଁ କହିଲି କିଣିଦେଲେ ତାପରେ ସେମାନଙ୍କୁ ବି କିଛି କହିପାରିବେିନି। ସେମାନେ ମଗିକି ନେଇଯିବେ ଆଉ। ମୁଁ ମୋର ଡିୟୁଟି ଆସୁଛି ଗାଡ଼ି ମାନେ କମ୍ପାନୀ ଦେଇଛି। ମୋତେ ମୋ ବସ୍ ଫସ୍ ସୁବିଧା ଅଛି ମୁଁ ବସ୍ ରେ ପଳେଇ ଆସୁଛି। ତ ସେମାନେ ଯଦି ନେବେ ତ ମୁଁ କିଣିକି ରଖିବି। ଆଉ ସେମାନେ ଗାଡି ଚଲେଇବେ ତ ମୋତେ ଯୋଉଟା ଭଲ ଲାଗିବନି।
ହୁଁ।
ଆଉ ସେଇ ଯୋଗୁ ଭାବୁଚି ଦେଖିବା। ହଁ ଗୋଟେ କରିବି। ଗୋଟେ କିଣିକି ରଖିବାକୁ ତ ପଡ଼ିବ। ଯାହାହେଲେ ନିଜର ତ ଗଟେ ଗାଡ଼ି ଦରକାର ନହେଲେ ବହୁତ ଅସୁବିଧାର ମାନେ ସମ୍ମୁଖୀନ ହେବାକୁ ପଡ଼ୁଛି। କି ସପୋଜ ଆସ ଟିକେ ରହିଲି ବଜାରରେ ଇଛା ହେଲା କୁଆଡ଼େ ଯାଇକି ବୁଲିବା ପାଇଁ ହେଲେ ବୁଲି ପାରିବେନି କେହି ମାନେ ଗାଡ଼ି ନାହିଁ କିଛି ନାହିଁ କି ଯୋଉ ଜାଗାକୁ ଯିବା ପାଇଁ ଚାହିଁବି ଆଉ ଯିବା ପାଇଁ ଅସୁବିଧା ହବ ତ ସେଇ ଯୋଗୁଁ ଭାବୁଛି କି ନିଜର ଗୋଟେ କିଣିଦେବେି ବୋଲି ଆଉ।
ହୁଁ ହୁଁ ନିଜର ଥିଲେ ତାମାନେ ଯେଉଁ ଭଳିଆ ସ୍ଵାଧୀନରେ ବୁଲି ପାରିବ। ବହୁତ ଜରୁରୀ ଆଜିିକାଲି। ହୁଁ।
ହଉ ହ୍ୟାଲୋ। ହଉ ରଖୁଚି ଭାଇ।
ହଉ ହଉ ହଉ ହଉ।